ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଆଜ୍ଞା।
ଆଜ୍ଞା।
ଆଜ୍ଞା କଣ କରୁଛନ୍ତି? ।
ନା ଏବେ ଖରାବେଳେ ଟିକେ ରେ ରେଷ୍ଟ ଟାଇମ୍ ଆଉ।
ଆଜ୍ଞା ଆଜ୍ଞା ଆଉ? କଣ ଖାଇବା ପିଇବା ହେଇଛି ନାକ୍ ହେଇନି?
ଆଜ୍ଞା। ହୁଁ, ହଁ ଖାଇ ପିଇକି ଟିକେ ଶୋଇଛୁ ଆଉ।
କଣ ଖାଇଆ ଖାଇବା କଣ କରିଥିଲେ?
ଆଜି ମୋର ଭାତ, କୋଳଥ ଡାଲି। ପୋଟଳ ଆଳୁ କଷା ଆଉ ବାଇଗଣ ବିଲାତି ଚ କଟା, ଶାଗ ଭଜା, ଏମିତି ଆଉ ନର୍ମାଲ ଆ।
ଆଜ୍ଞା ଆଜ୍ଞା।
ଆମର ତ ଛୋଟ ପିଲା ଅଛନ୍ତି ଘରେ ନା ଖାଇବା ପିଇବା ସବୁ ସାଧା ସିଧା ଟିକେ ଆଉ। ।
ଆଜ୍ଞା ଆଜ୍ଞା।
ଆପଣ କଣ ଖାଇଛନ୍ତି?
ଆଜ୍ଞା ମୁଁ ଭାତ ଖାଇ ଭାତ, ଡାଲି, ପନିରି। ଆଉ ବେସନ ଆଳୁ ତରକାରୀ, ପାମ୍ପଡ। କାକୁଡି ସାଲଟ ଆଉ ଖିରି ହେଇଥିଲା ଆଉ।
ହଁ ହଁ ଆଉ ତ ବର୍ଷା ହଉଚି ସିଆଡେ?
ଆଜ୍ଞା ଆଜ୍ଞା।
ଆମର ପୁରା ଅ ପୁରା ଜୋରରେ ବର୍ଷା ବହୁତ ବର୍ଷା ଅଛି। ବାହରି ହଉନି ଘରେ। ଏତେ ବର୍ଷା ପୁରା ବାହାରିବି ହୋଉନି।
ଆଜ୍ଞା।
ଏବେ ବି ବର୍ଷା ହଉଛି ଆପଣଙ୍କ ଆଡେ?
ଆଜ୍ଞା।
ଆମ ଏପଟେ ବି ଏନେ ବର୍ଷା ହଉଛି ଏପଯ୍ୟନ୍ତ।
ଏବେ କଣ କରୁଛନ୍ତି କି?
ନା ଶୋଇବେଳେ ଟିକେ ଖରାଲ ଟିକେ ଘଣ୍ଟେ ଘଣ୍ଟେ ରେଷ୍ଟ ଟିକେ ନିଏ। ନ ନେଲେ ପୁଣି ଉଠିଲେ ଆମର ଦୋକାନ ଅଛି ନା ପୁଣି ଦୋ କାନ ଫୁଣି ରୋଷେଇ ପିଲା ଅଛ ସବୁ ଅସୁବିଧା ଆଉ। ହୁଁ ଖରାବେଳେ ଘଣ୍ଟେ ଟା ଯେମିତି ହଉ ଦୋକାନ ବନ୍ଦ କରିଦେଇ ସବୁ ବନ୍ଦ କରିଦେଇ ଟିକେ ରେଷ୍ଟ ନେଇଯାଉ
ଆଜ୍ଞା ଆଜ୍ଞା।
ଝିଅ ପଲେଇଛି ସ୍କୁଲ ଚା ଚାରିଟାରେ ଆସିବ ପୁଅ ତ ଆଜି ବର୍ଷା ହେଲା ଅଙ୍ଗନବାଡି ଗଲାନି ସିଏ ତାର ଖାଇ ଖାଇପିକି ଗୋଟାଏ ବାଜିଲା ମାନେ ଖାଇବ ଶୋଇବ। ଭାଇବି ବିସିଫ୍ଟ ଦିଟା ରୁ ରାତି ଦଶଟା ଡ୍ୟୁଟି ସିଏ ପଳେଇଲେ ତାଙ୍କର ଡ୍ୟୁଟି। ଦଶଟାରେ ଆସିବେ ସମସ୍ତେ। ମୋତେ ଖାଇ ପିଇ ଦେଇ ଶୋଇ ପଡ଼ିଲୁ ଉଠିଲେ ଚାରିଟାରେ ପୁଣି ରୋଷେଇ ହବ ଦୋକାନ ଖୋଲା ହବ। ଏମିତି ଚାଲିବ ଆଉ ପୁଣି ଆଉ।
ଆଜ୍ଞା ଆଜ୍ଞା।
ଆପଣଙ୍କର କଣ କାମ ଏଇନା?
ଆଜ୍ଞା କିଛି ନାହିଁ ଆଜ୍ଞା ଏଠି ବସିକି ଏଠି ବୁଲୁଥିଲି ତ ମୁଁ କହିଲି ଟିକେ ଭାଉଜ କତିକି ଲଗାଏ ଟିକେ କଥା ହେଇଯିବି ତାଙ୍କ ସହ ତ ଟାଇମ ବି କଣ ଅଛି ଆଜ୍ଞା ଆଉ କିଛି ନାହିଁ ଏନତି ଜୀବନ ଟା କଟୁଛି ଆଉ। ଖାଲି ବୁଲା ବୁଲି ଆଉ ଆଜ୍ଞା।
ଏବେ ଏକଲା ଅଛନ୍ତି ବୁଲାବୁଲି ହଉଛି। ଆଉ ଯାହାବି ହେଲେ ତାପରେ ପୁଣି ସମୟ ପା ପାଇବେନି ବୁଲିବା ପାଇଁକା ଏମତି ହେଇଯିବ ସମୟ। ହ
ଆଜ୍ଞା ତାହେଲେ ଏନ୍ତି ବୋଲୁଛି ଆଜ୍ଞା ଆ।
କଣ ଜବ?
ନା ଏ ପ୍ଲସ ଥ୍ରୀ ପଢୁଚି ଆଜ୍ଞା।
ଓହୋ ପାଠ ପଢୁଛନ୍ତି ଏ ପିଲା ଅଛନ୍ତି ଆଉ।
ଆଜ୍ଞା ଆଜ୍ଞା।
ତାପରେ ସେଟିଙ୍ଗ ହେଇଗଲେ ତାପରେ ନିଜ କର୍ମରେ ହେଇଗଲେ ଆଉ କୋଉଠି ଟାଇମ୍ ମିଳିବ। ବୁଲିବା ପାଇଁ ନା ରହ ନା ବସିବା।
ଆଜ୍ଞା ବୁଲିିବୁ ଏନା ଆହୁରି ତିନି ଚାରି ବର୍ଷ ବୁଲି ଛଅ ବର୍ଷ ଆଉ ପାଞ୍ଚ ବର୍ଷ ବୁଲିବି ଛଅ ବର୍ଷ ବୁଲିବି। ତାପରେ ଆଉ ଦି ବର୍ଷ ବୁଲିବି ତାପରେ ଗୋଟେ ବର୍ଷ ଚେଷ୍ଟା କରୁ ଯେ ଏ ଜବ ପାଇଁ ଟ୍ରାଏ କରୁଛି ଆଉ ଗୋଟେ ଦି ବର୍ଷ ଟ୍ରାଏ କରିବି। ତ ତାପରେ ସାଙ୍ଗ ମାନଙ୍କ ସହିତ ଟିକେ ବୁଲାବୁଲି କରି ଏନଜୟ କରିବି ଲାଇଫ ଟାକୁ ଆଉ।
ହଁ ସେଇଟା ଠିକ ଏଇ ସମୟରେ ପିଲା ଅଛନ୍ତି ଯାହା କରିବା ତାପରେ ତ ଜବ ହେଇଗଲା ତାପରେ ଧର ମ୍ୟାରେଜ ହେଇଯିବ ତାପରେ ନିଜ ଲାଇଫରେ ପସିଗଲା ମାନ ନାଉ। କିଛି ବି କରିହବନି ଏବେ ତ ପିଲା ଅଛନ୍ତି। ଆଉ ବାପା ମା କଣ କରିବେ?
ତାପରେ ସେୟା ଆ ଇଏ ବାହା ବାମ ଭାଇ ଦିଟା ଅଛନ୍ତି ତାଙ୍କର ବାହାଘର ହବ। ହଁ ମୁଁ ରହିବି ମୁଁ ବାହା ହେବିନି।
ଆଁ ଭାଇ ଦିଜ ଭାଇ ଭାଇ ଦି ଜଣ ବାହା ହେବେ ସିଏ ଖାଲି ବାପା ମା ତାଙ୍କୁ ଜନ୍ମ କରିଥିଲେ ସିଏ ତାଙ୍କ ଦାୟିତ୍ବ ନେବେ ଆପଣ କିଛି କରିନଥିଲେ ଆପଣ ଖାଇକି ଖାଲି ବୁଲିବେ ଆଉ।
ଆଜ୍ଞା ମୁଁ ଖାଇବି ବୁଲିବି ମୁଁ ଖାଲି କ ଆଜ୍ଞା ମୁଁ ଅ କିଛି ନେଇଯିବି ଆଉ। ସେ ଦରକାର ଆସିବ କେହି ଆସିବେନି ଆଉ।
ବାପା ମାଆଙ୍କ ଦାୟିତ୍ବ ନବା ଦରକାର, ଘର ଦାୟିତ୍ବ ନବା ଦରକାର, ସେଇଟା ସବୁବେଳେ ଦରକାର ନା।
ମୋର ମୁଁ ଯାଇକି ମୋର ରହିବି ଏକାଟିଆ ମୁଁ ବାହାଘର ହେବିନି ଆଜ୍ଞା।
ଆଉ ସେମିତି ଏଇଟା କଣ ଗୋଟା ଲାଇଫରେ ଗୋଟା କଣ ଠିକ୍।
ଆଜ୍ଞା ଆ-ଆ ବାହା ହେଲେ କଣ ହବ ଆଜ୍ଞା? ବାହାହେଲେ କଣ ହବ? ଆଜ୍ଞା ଯଦି ବୁଲିକି ଆଜ୍ଞା।
କିଛି ହବନି। ଯେତେବେଳେ ନିଜର ବୃ-ବୃଦ୍ଧା ସମ-ସମୟ ଆସି ଯିବ ପଞ୍ଚାବନ ଷାଠିଏ ବୟସ ତ ଆଜିଯାକେ ଲୋକ ଯାଉନାହାଁନ୍ତି ସେ ସମୟ ପର୍ଯ୍ୟନ୍ତ ଯଦି ଆସିଗଲା ସେତେବେଳେ ଅନୁଭବ ହବ ଯେ ଉଁ କାହିଁକିନା ସେତବେଳେ ବାପା ମାଆ ଆଉ ନଥିବେ ତମ ପାଖେରେ। କେହି ନଥିବେ ତମ ଦାୟିତ୍ଵ କିଏ ନବ?
ଆଜ୍ଞା ସେତେବେଳକୁ ଦେଖାଯିବ ସେତେବେଳକୁ କଣ ହବ କଣ ହଉଛି ସେତେବେଳକୁ ସିଏ ଇଏ ଆଉ ଏବେ ଏବେ ତ ଯାହା ହଉଛି ହବ ସେତେବେଳକୁ ଦେଖ୍
ଜଣେ ସିନା ଏକା ଏଇନା ରହିଯିବ ଠିକ ଅଛି କିଛି ଅସୁବିଧା ନାହିଁ। ସେ ସମୟରେ ସବୁ ଜିନିଷ ଦରକାରେ।
ସେ ସମୟରେ ଆମ ମୋ ଭାଇଙ୍କର ଯାହା ହେଇଥିବ ଭାଇ ମାନଙ୍କର ଯେତେବେଳେ ପୁଅ ଝିଅ ହେଇଯିବ, ତାଙ୍କ ମୁହଁକୁ ମୁଁ ଅନେଇକିନା ଯିଏ କରିଥିବି। ଯିଏ ଅନେଇବେ ଯଦି ଅନେଇବେ ତାଙ୍କ ଇଏକୁ ଆଉ।
ଆ ସେମିତି କଣ ହବନି ନା ଆଉ କଣ ହଉନି ହେଲେ ଏଇଟା ନୁହେଁ ନା ଆଉ। ହ ବାପା ମାଆ ଅଛ
ଆଜ୍ଞା ଆଜ୍ଞା କିଛି ଆଜ୍ଞା ଆଜ୍ଞା। ଆଜ୍ଞା।
ଯାହା ହବ। ଆଉ ଆପଣଙ୍କ ବାପା ମାଆ ଅଛନ୍ତି ସେ ଏଁ ଖୁସିଟା ଟିକେ ରହୁଥିବ ନା କାହିଁକି ନା ବାପା ମାଆ ଯୁଆଡେ ଯାଇଥିଲେ ଅନେଇଥିବେ ଖାଇବେ କି କୁଆଡେ ଯାଇଛି କୁଆଡେ ଗଲା।
ନା ଆଜ୍ଞା ମୋର ଆଜ୍ଞା କିଛି ନାହିଁ ମୁଁ ଘରେ କହିଦେବି ଆଜ୍ଞା ମୁଁ ଯାଉଛି ବୁଲିବାକୁ ଯାଉଛି କୁଆଡେ ପଳେଇବି ତା ଠିକ ଠିକଣା ନାଇଁ। ସେ ପଚାରି ଦେବେ ତୁ ଖାଇଚୁ ତ ସଇଲା। ଆଉ ପଚାରିବେନି କୋଉଠି ଅଛୁ? କେମିତି ଅଛୁ? କଣ ସେମାନେ ଜାଣିବେନି। ହେଁ।
ଜାଣିଛନ୍ତି ଆପଣ ବୋଧେ ବୁଲାବୁଲି କରନ୍ତି ଅଧିକା ଆଉ।
ଆଜ୍ଞା ମୋ ଜୀବନ ପୁରା ଅଲଗା ଆ ଉଁ ଅଲଗା ଜୀବନ ପୁରା ସେମିତି କିଛି ନାହିଁ।
ସେଇ ଗଲା ନା କୁଆଡେ ବୁଲାବୁଲି କଲା ଆଉ।
ଆଜ୍ଞା ସେ କେମିତି କିଛି ନାହିଁ ଆଜ୍ଞା ବୁଲୁଥିବି ଯଦି ବୁଲୁଥିବି ସେମିତି ଖାଇ ନ ଖାଇ ପିଇ ବି ବୁଲୁଥିଲେ ବୁଲୁଥିବେ।
ଏବେ ବାପା ମାଆ ଅଛନ୍ତି ଆପଣଙ୍କୁ କିଛି ଲାଗୁନି ବାପା ମାଆ ଆ ପଳେଇବେ ଆପଣ ସେ ଜିନିଷଟାକୁ ଅନୁଭବ ହବ। ଆମର ତ ବାପା ମାଆ ନାହାନ୍ତି କାହିଁ ନା ଆମର ବା ପା ମାଆ ଏବେ ନାହାନ୍ତି ନା ତେଣୁକରି ଆମେ ସେ ଜିନିଷଟା ଅନୁଭବ କରି ସାଇଁଲୁଣୁ, କେତେ କଷ୍ଟ। ବହୁତ କଷ୍ଟ ବା-ବାପା ମାଆ ପଳେଇବା ପରେ ବହୁତ କଷ୍ଟ।
ହେତ୍ ପଳେଇବା ପରେ କଣ ତ ନିଜର ଯେତେବେଳେ ପାଖେରେ ନଥିବେ ବି ସେତେବେଳେ ତ କଷ୍ ଟ ଯେମିତି ହେଇ ଏବେ ତ ଆସିଛି ଏଇ ଦୂରକୁ ତାଙ୍କର ଯୋଉ ଆଇଛି କ୍ୟାମ୍ପରେ ଗୋଟେ ଆସିଛି ତ କେବେ ମୁଁ ଯାଉଛି କୁଆଡେ ବୁଲା ବୁଲିବାକୁ ଯାଉଛି ଦୂରୁକୁ ଯାଇଥିବି ତ ଖୋଜୁଥିବି ତ ନିଜେ ବି ଜାଣିଛି।
ନାଇଁ ଖୋ-ଖୋଜିଲେ ବି ତାଙ୍କ ସହିତ କନେକ୍ସନ ରହିପାରିବ ମୁଁ ଏଠି ଅଛି। ଏବେ ମୋର ଏଇଟା ଅ ସୁବିଧା ହେଇଚି ବାପାକି ବୋଉ ମୁଁ ଏଟା କେମିତିି କରିବି ମତେ ଏଇଟା ଅସୁବିଧା‌ ଅଛି। ମତେ କେହି ସାହାଯ୍ୟ ମାନେ ସେ ସେ ଯୋଉ ସପୋର୍ଟିଙ୍ଗ ଟା ବି ସେଇଟା ବି ପଳେଇବ ଏବେ କଣ ଦୂରରେ ରହିଲେ ବି ତାଙ୍କ ସହିତ ଲିଙ୍କ ରହିବ ନା ଫୋନ ଫାନ ଯୋଗାଯୋଗ ହୋଉ କି ଘରକୁ ଆସିବା ଯିବା ହୋଉ କିନ୍ତୁ ଦୁନିଆରୁ ଚାଲିଯି ତାଙ୍କ ସହିତ ସବୁ ଲିଙ୍କ ପଳେଇବ ଆଉ କିଛି ରହିବନି। ଯେମିତି ଆମେ ଏଇନା ବାପା ମା ଅପୋସସ୍ କରୁଚୁ ନାହାଁନ୍ତି କେତେ କଷ୍ଟ ଲାଗୁଚି।
ଆଜ୍ଞା ଆଜ୍ଞା ନିଶ୍ଚିତ ଆ
ଯାହା ଆପଣ ବୋହୁତ ଭାଗ୍ୟବାନ ଆପଣଙ୍କ ପାଖରେ ଆପଣଙ୍କ ବାପା ବୋଉ ଅଛନ୍ତୁ।
ଆଜ୍ଞା ଆଜ୍ଞା।
ଆମର ବାପା ବୋଉ ପଳେଇଚନ୍ତି ହେଲେ ଶାଶୁ ଶଶୁର ଦିଟା ଅଛନ୍ତି କିନ୍ତୁ ବୟସ ହେଇଗଲାଣି ତ ଟିକେ ଶାଶୁଙ୍କ ଦେହ ଖରାପ ସେଥିପାଇଁ ଆଜି ଟିକେ ମନ ବୋହୁତ ଖରାପ ହୁଏ ଆଉ କଣ କରିବା। ସିଏ ବି କୋଉ ଦିନ ଚାଲିଗଲେ ସେ ଦିନିସଟା ବି ସରିଜିବ।
ଆଜ୍ଞା ଆଜ୍ଞା।
ଭଲ ନାହିି ସେଥିପାଇଁ
ଆଜ୍ଞା। ତ ଆପଣ ଏପଟେ ଛତିଆ ଛତିଆ ବଟ କେବେ ବୁଲିବାକୁ ଆସିଚନ୍ତି?
ହଁ। ହଁ ଆମେ ଯାଉ ଛତିଆ ବଢିଆ ଲାଗେ ସେଠି ବୁଲିବାକୁ।
ଆଜ୍ଞା ଆଜ୍ଞା। ପାଖୁରାବାଦିକୁ ଆସିକି ଅଭଢା ଖାଇଛନ୍ତି ଆଜ୍ଞା?
ହୁଁ ହୁଁ ଆମେ ଯାଇ ଅବଢା ଖାଉ ସେଟି ମାନେ ବୋହୁତ ଟାଇମ୍ ରହୁ ତା ଭିତରେ ବୁଲାବୁଲି କରୁ ଛୁଆ ବୋହୁତୁ ତା ଭିତରେ ଖାଇବେ ନେଇ ଯାଇଥିବୁ ଛୁଆ ତାଙ୍କର ଖାନ୍ତି ବସନ୍ତି ଆମେ ବସୁ ବଢିଆ ହେଲେ ମାନେ ଶାନ୍ତି ଲାଗେ ଟିକେ ବସିବା ବୋହୁତ ଥରେ ଯାଇଚୁ। ଭଲ ଲାଗେ ବୋହୁତ।
ଆଜ୍ଞା ଆଜ୍ଞା।
ହଁ ଟିକେ ହଁ ବେଶୀ ଟାଇମ୍ ମାନେ ଯେମିତି ମାସେ ଦି ମାସରେ ଥରେ ଆମଁ କୌଣସି ତୀର୍ଥସ୍ଥାନ ଠାକୁରଙ୍କ ସ୍ଥାନ ଆମେ ଟିକେ ଯିବାକୁ ଏତେ ଭଲ ପାଉ ଯେତେ ପଇସା ଖର୍ଚ୍ଚ ଯାହାହୋଉ କଷ୍ଟ ମଷ୍ଟେ ଆମେ ଟିକେ ଯିବାକୁ ଭଲ ପାଉ ପୁରି ଯାଉ ଯେମିତି ହୋଉ ଦି-ଦି ଚାରି ମାସ ହେଇଗଲା ଆମେ ଖାଲି ପ୍ରଭୁ ଆମକୁ କାଇଁ ଡାକୁନ ଆମେ ଟିକେ ଯାଉ ଆମେ ଟିକେ ଯାଆନ୍ତୁ। ପଇଷା ନାହିଁ ଏତେ ବାଟ ଯିବୁ ଦିଟା ପିଲାଙ୍କୁ ନେଇ ହଁ ହଁ ନାଇଁ ବା ଶାଶୁ ଶଶୁରଙ୍କୁ ବି ନେଇଥିଲି ଦି ଥର। ବୁଲେଇକି ଆଣିଥିଲି ପୁରି। ତାପରେ ଆମ ମୋ ଭାଇ ଭାଉଜ ସେଠି ବି ଫ୍ୟାମିଲି କି ନେଇକି ଯାଏ। ଏମତି ଆଉ ନହେଲେ ବେଳେ ବେଳେ ଏକା ଯା ଏବେ ଏବେ ଏକା ଯାଇଥିଲୁ ଖାଲି ଭାଇ ମୁଁ ଝିଅ ପୁଅ ଚାରିଜଣ ଆମେ ଏକା ଯାଇଥିଲୁ। ଏକାଦଶୀ ଦିନ ଦର୍ଶ ନା କରିକି ଆସିଥିଲୁ।
ଆଜ୍ଞା।
ଯେତେ ଠା ପାଖ ଆଖ ଠାକୁରଙ୍କ ଜାଗା ଯୋଉଠିକି ଆମ ଯ ଯା ଆମେ ଯାଇପା ରିବୁ ଯାଇଚୁ ସବୁ ଦର୍ଶନ କରୁ ଭଲ ଲାଗେ ଠାକୁରଙ୍କୁ ଭାଇ ବୋହୁତ ତାଙ୍କର ପିଏ ଅ ଠାକୁର ପୂଜା ଧର୍ମ ଏସବୁ ସେ ଭଲ ପାଆନ୍ତି ଟିକେ। ଏତେ କୋଉ ଯୋଉ ପାର୍କ ରେ ସବୁ ଜିନିଷକୁ ଆମକୁ ଭଲ ଲାଗେନି ପିଲାମାନେ ଟିକେ ହେଲେନି ବୋଲିକା ଟିକେ ସିଏ ତାକୁ ଟିକଏ ନେଲେ ଦୋଳି ଫୋଳି ଅଛି ଖେଳିବେ ନହେଲେ ନାହିଁକି ଆମର ସବୁ ଏସବୁ ଠାକୁର ଜିନିଷ ଆମ ମନ୍ଦିର କୋଉଠି ହେଇଚି ମଠ ହେଇଚି କୋଉଠି ଆଶ୍ରମ ହେଇଚି ଅନାଥ୍ରର ଆଶ୍ରମ ବୃଦ୍ଧା ଆଶ୍ରମ ଆମର ଏଇଗୁରା ବେଶୀ ଆମ ସହିତ କନେକ୍ସନ। ଆମେ ଯେମିତି ହୋଉ ଯାଇକି ପହଁଞ୍ଚ। ଭଲ ଲାଗେ ଆମକୁ ଟିକେ। କାହିଁକି ନା ଆଉ ଆମେ ତ କାହାକୁ କିଛି ବେଶୀ ଦେଇପାରିବୁନି। କହିଁକିନା ଆମ ପାଖରେ ସେତେ ସକ୍ଷମ ନାହିଁ। ଯୋଉ ଅଳ୍ପ ପଇ ସାର ସାହାଯ୍ୟ ହଉ କି ଯେତିକି ସମୟ ହଉ ଆମେ ଯାଇକି
ହେଲେ ଯାହଉ ଆପଣଙ୍କ ସହିତ ଆପଣଙ୍କ ସହିତ କଥା ହେଇତ ବହୁତ ଖୁସି ଲାଗିଲା। ତ ଏବେ ଟିକେ କାମ ଅଛି। ତ ସାରିକି କଲ କରୁଛି ଆଗ। ଆପଣ କହୁ ଜୟ ଜଗନ୍ନାଥ୍।